ହ୍ୟାଲୋ
ହ
କରୁଛ
ଆ ଖାଇ ପିଇକି ଶୋଇଲୁଣି ଆଉ କଣ କରିବୁ ଲାଇନ୍ ନାଇଁ ତ ଆଉ
ଲାଇନ୍ ନାହିଁ ତମର।
ନା କାଲିଠୁ ଲାଇନ ନାହିଁ।
ଆମର ତ ଲାଇନ ଥିଲା। ଭିଞ୍ଜି ଫିଞ୍ଜି ହେଇକି ଜଳୁଥିଲା କିନ୍ତୁ ଲାଇନ ଭଲଟେଜ ଭଲ ନାହିଁ। ମୋବାଇଲ ଚାର୍ଜ ହଉନି କିନ୍ତୁ ଲାଇନ ଅଛି।
ହୁଁ ଲାଇନ ଅଛି ମୋବାଇଲ ଚାର୍ଜ ହଉନି ମାନେ।
ମାନେ ଏେଢିଆ ଲାଇନ ଅଛି ଯେ ମୋବାଇଲ ଟିକିଏ ଚାର୍ଜ ହୁଏନି ସେଭଳିଆ ଲାଇନ୍ ଅଛି। ତା ଲାଇନ୍ ଆସୁଛି ଟିକିଏ କଟି କଟା ଯାଉଛି। ଆମ ରଜ କଣ କରୁଛୁ ଆମର ଆଉ ଗୋ। ଆମର ଲାଇନ୍ ନ ଆସିଲେ ଆଉ ଗୋଟେ ଜାଗାରୁ ଲାଇନ ଆଣୁଛୁ ହାରୀ ତ। ସେଇଟା ଆଣିଲେ ବି ତଥାପି ସେଟାରେ ବି ନାହିଁ।
ହଁ ଏଟ ଲାଇନ ଲାଇନ ଏଟ ସବୁଆଡେ ଅସୁବିଧା ବର୍ଷା ହଉଛି ତ।
ମୁ ଟ ନେଇେଇଥିଲି କାହାର ଜେନେଟର ଫେନେଟ ଚା। ଚାରିଶହ ଷ୍ଟାର୍ଟ କରିଥିଲେ।
ମୋର ତ ଆମ ଆଡେତ ଆମ ଆଡେ ତ ଲାଇନ୍। ନାଇଁ ନାଇଁ ମୁଁ। ମୁଁ ଦେଖିନି ବାହାରକୁ ଯାଇନି ଦେଖି ଘର ଭିତରେ ରହିଛି।
ଆମର ତ ବର୍ଷା ହେଉନି ନା ଆମେ ବାହ ବାହାରେ ଅଛି।
ଲୁଗାପଟା ଟା ଶୁଖେଇଥିଲି ଯେ ବର୍ଷା ହେଲା ବୋଲି ଆଣିକିନା ଉପରେ ଶୁଖେଇୁ ତଳେ ଶୁଖେଇ ଦେଇଛୁ।
ହୁ।
ଆଉ କଣ କ୍ଷତି ହେଇଛି।
ଖିଆ ହେଇଛି ଆଜି ଭାତ ଡାଲି ସୁଜନୀ ଶାଗ ଯାଇ। ପକାହେଇଛି ଭଜା ମୁଗ ଡାଲି। ଆଳୁ ମସଲା ଦେଇକି ଭଜା ଆଉ। ହଁ ଏତିକି ଆଉ ତ।
ଓହୋ ଆଉ କଣ।
ତମର ତମର।
ହଁ।
ତା ଚଲି ରୋଷେଇ କଲା ନା ଗ୍ୟାସିକ ନା ଏଇଟର ରେ। ହିଟର ତ ଲାଇନ ନାହିଁ।
ଚୁଳି ଲାଇନ ନାହିଁ ପା ଲାଇନ ଅସୁବିଧା ହଉଛି।
ହୁଁ ଆସୁ ଆସୁ କେମିତି କରୁଛ ଲାଇନ ତ ନାହୁିନି। ତମେ ତମର ଇନଭଟର ଅଛି।
ନା ଇନଭେଟର ନାହିଁ ଲଗେଇବା ପାଇଁ କହୁଥିଲେ ଯେ କାଇଁ ଲଗଉନାହାନ୍ତି ତ ଆଉ।
ତମ ତ ଭାରି ଅସୁବିଧାରେ ଚଳୁଥିବ ତାହେଲେ।
ଆଉୋ।
ଆଜିକାଲି ତ ମୋବାଇଲ ଏ ଯୋଉ ଲାଇନ ନହେଲେ ତ ମଣିଷ ଚଳିପାର।
ହଁ‌।
ନା ତୁମର ଗାଈ ଗୋରୁଛନ୍ତି ‌?
ହଁ ହଁ ଗାଈ ଅଛନ୍ତି। ଆମର ଗାଈ ଦି ହୁଁ ଦିଟା କ୍ଷୀର ଗାଈ ଧୂଆଁ ହଉଛି।
ଦିଈଟା ଗାଇ କ୍ଷୀର ଦଉଛନ୍ତି ବିକୁଛ।
ନାଇଁ ନାଇଁ ବିକୁ ନାହାନ୍ତି ଆମର ପିଉଛନ୍ତି ସମସ୍ତେ। ଛୁଆ ଅଛନ୍ତି।
ଊ ହଁ। ଦେଶୀ ଗାଈ ନା।
ହଁ ଦେସି ଦେସି ଗାଇ।
ସେ ଗାଈ କ୍ଷୀର ତ ମିଠା ଆଉ ଘିଅ କରୁଛ।
ନାଇଁ ଏତେ ଘିଅ ହଉନି ଏତେ କ୍ଷୀର ହଉନି ଯେ ଘିଅ ଆମ ବୋଉଙ୍କ ଦେହ ଖରାପ ତ ସେଇଥିପାଇଁ ସିଏ ଖାଉଛନ୍ତି ଆଗ
ଓହୋ କଣ ହଉଛିକି ବୋଉଙ୍କର
ଏ ତାଙ୍କର ମୁଣ୍ଡ ଟିକେ କଣ ବୁଲଉଛି କଣ ସେ ଟିକେ ଚଡକ ଫଡକକୁ ଡରୁଛନ୍ତି ତ ସେଇଥି ପାଇଁ ଆଉ କଣ ଆଉ କୁଆଡେ ବୁଲାବୁଲି
କୁଆଡ଼େ ଯିବ ମ କୁଆଡେ ତ କିଛି ନାହିଁ ଆଉ କେହି ତ ନାହାନ୍ତି ପାଖରେ କୁଆଡେ ଯିବୁ ବୁଲି ଚାଲ ଯିବା ତମ ଆଡେ ପାର୍କ ଅଛି?
ନା ହଁ ଆମ ଆଡେ
ଆମର ଏ ପଟେ ଗୋଟେ ପାଖରେ ଗୋଟେ ପାର୍କ କିଛି ଆଉ ତମର କୋଉଆଡେ କେତେ ବାଟ ତମର ତ ପାଖରେ ପାର୍କ ଥିବ ତମେ ସିଆଡୁ ଚାଲ ମୁଁ ଇଆଡେ ଚାଲି ଫୋନ ରେ କଥା ହେବା ଚାଲ ଭଲ ପାଗ ଦେଖିକି ବୁଲାବୁଲି କରିଦେବା ହେଇ
ଆଉ କଣ ହଁ ହଁ ଆମ ଆଡେ ପାଗ ଭଲ ଖରା ନାହିଁ କି ବର୍ଷା ନାହିଁ
ଏଇଟାତ ବୁଲାବୁଲି ପାଇଁ ଭଲ ଆଉ ଚାଲୁନ ପୁରୀ ଯିବା ରଥଯାତ୍ରାକୁ ତମେ ଆସ ତମ ଆଡୁ ଆମେ ବି ଆଡୁ ଯିବା ଆଉ ପୁରୀରେ ତ ଅସଂଖ୍ୟ ଲୋକ ଦଳି ଚକଟିକି କାହିଁ ଯିବା ହଁ ସେଇ କି ପ୍ରାଣବାୟୁ ଉଡିଗଲେ ଆହୁରି ବଢିଆ
ହୁଁ ଆଉ ତମ ଗାଁ ରେ କାଲି କିନ୍ତି ଦେବସ୍ନାନ ପୂର୍ଣ୍ଣିମା ପାଳନ କଲେ ଯାଇଥିଲ ଦେଖି?
ହଁ ନାଇଁ ଯାଇନି ଯେ ଯାହା ଫଟୋଫୁଟି ଲୋକ ଛାଡୁଥିଲେ ଦେଖୁଥିଲି ଆଉ ହଁ ଆମର ଏଇ ଆଉ ତ ଦେଶ ତ ବୁଝୁନି ଯେଉଁ ଠାକୁରଙ୍କର ଏ ସ୍ନାନ ସବୁ କରିବା ପାଇଁ କେତେ ଜଣ ଲ କଣ ହେଇଛି ମୁଁ ଏତେ ଭଲସେ ଜାଣିନି କିନ୍ତୁ ନାଇଁ ଦେଶ ବିଷୟରେ ତ କିଛି ଦାୟିତ୍ଵ ନଉନି ଏପଟେ ଆଉ ଏଇଠି କେତେ ହଁ ଆଉ ଏଇଠି କେତେଜଣ ଲୋକ ଅଛନ୍ତି କେତେ ଜଣ ସେମାନେ ମିଶ ମିଶାଇକି ଠାକୁରଙ୍କର ଯାଇଥିଲେ କଣ ସାମା ନ ସବୁ ଆଣି କଣ ଠାକୁର ଯୋଉ ପିନ୍ଧାପିନ୍ଧି କପଡା ଫପଡା ନୂଆ
ହଁ ନା ହଁ
ଥିଲା ଆଡୁ ସେଠି ତାପରେ କାଲି ଠାକୁରଙ୍କ ପାଖରେ ସେଠି ଯେମିତି ଠାକୁରଙ୍କୁ ଶହେ ଆଠ ପାଣିରେ ଗାଧୁଆ ପଧୁଆ ହୁଏ ସେମିତି ହେଲା ନୂଆ ବସ୍ତ୍ର ସବୁ ପିନ୍ଧା ପିନ୍ଧି ହେଲା ଉଁ ସେଠି ଯଉ ଅରୁଆ ନ୍ନ କଣ କଣ ଖଟା ଡାଲମା ଫାଲମା ହେଇଥିଲା ବୋଧେ ବହୁତ ଲୋକ ତ ଖାଉଥିଲେ ଯିଏ ଠାକୁରଙ୍କୁ ପୁଣି ଠାକୁରଙ୍କୁ ମନ୍ଦିରରୁ ଆଣିବେ ପୁଣି ଗାଧ ପିନ୍ଧିବେ ପୁଣି ଲୁଗାପଟା ପିନ୍ଧିବେ ତାଙ୍କୁ ସାଜସଜା ଯାହା କରିବା କଥା କରିବେ ପୁଣି କରିକି ନେଇକି ପୁଣି ତାଙ୍କୁ ତାଙ୍କ ସ୍ଥାନରେ ରଖିବେ ତାଙ୍କ ତ ପୁଣି ଜର ଫର ହୁଏ ଯାହା ତାଙ୍କର ବିଧି ଥିବ
ହଁ ହଁ ହଁ
ଯେହେତୁ ହଁ ଆଉ ଏଇ ପାଖରେ ଆମର ଆଉ ଗୋଟେ ଏଇଠି ମନ୍ଦିର ଅଛି ଯୋଉଦିନ ରଥଯାତ୍ରା ହବ ଏଇପଟକୁ ଆସିବେ ଠାକୁର ରଥରେ ପୁଣି ବାହୁଡା ଦିନଠୁ କାହାଠୁ ହଁ ଥରେ ଏଥର ଯାଇଛି ତ ବର୍ଷା ଟାଇମ ଟିକେ ଆମର ଏଇଠୁ ଚାଲି ଯିବା ଟିକେ ଦୂରରେ ଭଲରେ ଦେଖିନି କେବେ ହେ ଟିକେ ଦେଖିଛି ଭଲରେ ସେ ଦେଖିନି କେବେ।
ଆମ ଘରେ ଲୋକ ନାହାନ୍ତି କି ଯିବା ପାଇଁ ସାଙ୍ଗସାଥି ହେଇକି ଯିବ ହେରି।
ସେଇ ସାଙ୍ଗେ ସାଙ୍ଗେରେ ଆକୁ ତାକୁ ଡାକିକି ଯାଉ ଯାଉ ବେଳେ ବେଳେ ପଳଉଛନ୍ତି ଠାକୁର ଦିଥର ଦି ଜମା ତ ଯାଇନି ଥରେ କି ଥର ବୋଧ ଯାଇଥିଲି ଗୋଟେ ଥର ଦେଖିପାରିଲିନି। ଆଉ ଗୋଟେ ଥର ଟିକେ ଦେଖିଛି ଆଉ
ହୁଁ ହୁଁ ଆଉ କଣ?
ଣି ଭାବିଛି ଜଲଦି ଟିକେ ଯିବା ଦେଖିବା ଆଉ ବର୍ଷା ବର୍ଷା ହଉଛି ବୋଲି ଅସୁବିଧା ହୋଉଛି ସେଦିନ କଣ ଆର୍ ବର୍ଷ ଗୋଟେ କଣ ସେ ବ୍ୟାଙ୍କ ଫାକ୍ ଗୋଟେ କଣ କାମ ଥିଲା ବୋଲି ଆଉ ଆମେ କଲେଜ ଯାଇପାରିଲୁନି ଟିକେ ଲେଟ୍ ହେଇଗଲା।
ବିଆକେ କାମ ହଁ ହଁ
କ ଆସିଥିଲା ଯେ ମୁଁ ଗ୍ରୁପ ଫୁବ୍ ପାଇଁ ଆସି ଥିଲେ ତ ସେଥିପାଇଁ ଟିକେ ଖିଆପିଆ କରିକି ଟିକେ ଗଡ଼ୁ ଗଡ଼ୁ କାମ ସାର ସବୁ ହେଇଗଲା ଆଉ ଲେଟ୍ ଏଠି ଏତେ ତୋଳୁ ବିଲ ବାଡି ସବୁ ରୁଆ ଫୁଆ କାମ ନା ଏଇ ଇଏ ଖାଇବ ସିଏ ଖାଇ ଇଏ ଆସିବ ସିଏ ଆସିବ ଏମିତି ହଉ ହଉକା ଲେଟ୍ ହେଇଗଲା ହଁ ଯିବା ନ ଯିବା ଏଇଭଳି ହଉ ହଉ ହେଲା ଆଉ ଯାହାହେଲେ ଠାକୁରଙ୍କ ଜିନିଷ ଦେଖିବାକୁ ଭଲ ଭଲ ଲାଗେ ନା ପାଖାପାଖି ଜାଗା ହେଇଥିଲେ
ଏନା ରଥଯାତ୍ରା ଯୋଉ ପୁରୀରେ ପ୍ରବଳ ଭିଡ।
ହୁଁ କେତେ ନା କୋଉଠି ଯହିବାକୁ ବି ଜାଗା ବି ନଥିବା ବୁକିଂ ହେଇଯାଇଛି। ଯିଏ ଆଗୁଆ ଆଉ ଆଉ ରାମ ଠାକୁର ନା ଏଇନା ହଉନି ସିଏ ପା ଆମ ଠାକୁର ଜଗନ୍ନାଥ ହଉଛନ୍ତି ଆମ ଠାକୁର।
ହଁ ଆଉ ତମ ବାଡିରେ ଛତୁ ଫୁଟୁଛି ନାଇଁ ତମ
ନାଇଁ ମ ଛତୁ ତୋକାଇଁ ଆମର ତ ପୁଆଡା ଅଛି ଯେ କିନ୍ତୁ ଛତୁ ତ କାଇଁ ଫୁଟୁନି। ଯାହା ହଉ ଛତୁ କଥା ଟା ତ ବ ଆମର ତମର ଗ୍ରୁପ କରିଚ?
ହଁ ଗ୍ରୁପ୍ କରିଚୁ।
ଆମର ଗୋଟେ ଗ୍ରୁପ କରି ଏବେ ଭାବୁଛୁ ଗୋଟେ ଲୋନ୍ ହେଇଛି ଲୋନ୍ ସରି ବୋଲି ମୁଁ ଭାବୁଛି ସମସ୍ତଙ୍କୁ ଏକାଠି କରିକି କହିବି ଯ ଗୋଟେ ଛତୁ ଚାଷ କଲେ ହୁଅନ୍ତା।
ହଁ ଠିକ୍ କଥା।
ଛତୁ ଚାଷ କଲେ ନିଜେ ନିଜେ ଖାଇବ ତ ଯାହା ଖାଇବ।
ହଁ ବିକ୍ରି କର ହଁ ଲୋକ ଲୋକ ଲୋକକୁ ଲୋକ ବୁଝି ଦେଇଥିବ। ଲୋକ ବୁଝି ଦେଇଥିବ ସବୁ ସପ୍ଲାଏ କରିଦବା।
ସେଇଟା ଭାବୁନି ଯେ
ନହେଲେ ନହେଲେ ଗୋଟେ ନହେଲେ ଗୋଟେ ମେସ୍ ପିଣ୍ଡ ରେ ପକେଇବ ଏଇ ଅଟା ମେସିନି
କଳ ସେଟା କୋଉଠି ତାର ଗୋଟେ ଯାଗା ଦରକାର କୋଉଠି ଚାଷ ଫାସ ଯାହା ବାଡିରେ ଯାହା ବାଡିରେ କରିଦେଲେ ହବ। ଆଉ କଳା ଫଳକ ତ ଗୋଟେ ଘର ନିହାତି ଦରକାର ଆଉ ଘରଟେ କୋଉଠି କରିବ ଫୁନି ମିସେଇ ନାଇଁ ମ କିଏ ଚାଲେଇବ ସବୁବେଳେ ଲୋକ ରଖିକି କଣ କ ସେଗୁଡା କଲାବେଳକୁ
ପାଣି ଦରକାର ଟିକେ ତ
ହଁ ପାଣିରେ କଣ ଅଛି ମେସିନରେ ତ ଆଜି କାଲି ପାଣି କିଏ କାଢିକି ପକଉଛି ଆଉ। ଏ ଆଉ କଣ ଚାଷ ବାସ ପାଇଁ ରଚାଷ ବାସ ହେଲାଣି। ତୋର ଚାଷ ପାଇଁ ପଇସା କଣ ଲୋନ୍ ଫୋନ୍ ଆଣୁଛ ନା ଘର
ହେ ଘର ପଇସାରେ କରୁଛନ୍ତି ଲୋନ ଆଣିନାହାନ୍ତି।
ସରକାର ସାହାଯ୍ୟ କିଛି
କଣ କହିଲେ
ସରକାରୀ ସାହାଯ୍ୟ କିଛି ନେଇଛନ୍ତି ନା ନାଇଁ।
ନାଇଁ ମଁ କାହିଁ ମିଳୁଛି
ହୁଁ
ଆଉ କଣ
ମନ୍ଦିରକୁ ଯାଅ ନା ଯାଅ ନି ଅ ଆ
ଶାଗ ଶା ଶାଗ ଖାଇବାକୁ ଭଲ ଲାଗେ ନା ଲାଗେ ନି।
ଏ ସେମିତି ନାଇଁ ମ ଏ ଯଉ ଖରାଦିନରେ ଖଡ଼ା ପତ୍ର ଟିକେ ଭଲ ଲାଗେ ମତେ ଆଉ ମତେ କିଛି ଏତେ ପସନ୍ଦ ନୁହେଁ।
ଆଉ କଣ ଆଉ ପାଣି ପାଣି ସବୁ ରଖା ରୁଖି କରିଦେଇଛ ବର୍ଷା ହଉଛି ଯେ
ଲାଇନ୍ ତ ନାଇଁ ଆଉ ପାଣି କୋଉଠୁ ରଖିବୁ। ଲାଇନ୍ ତ ଆସୁନି ଲାଇନ୍ ତ ଆସିଲେ ସେ ଧୂପକାଠି ଭଳିଆ ଜଳୁଛି ଯାହାକୁ ପଚାରିଲେ ସେ କହୁଛି ଆମର ଧୂପକାଠି ଭଳିଆ ଜଳୁଛି ଲାଇନ୍ କଣ ଏରା କରୁଛନ୍ତି କି ଲାଇନ୍ ଦଉଛନ୍ତି କେଜାଣି ବିଲ୍ ବିଲ୍ ମାଗିବାକୁ ଧାଇଁ ଆସୁଛନ୍ତି। ହଁ ଘର ଘର ତ କୁଅ ଏଇନ ତ ବର୍ଷା ଟିକେ ହେଇଗଲା ମାନେ ଏ ପାଖରେ କୁଅ ଏପଟେ ପାଣି ଏ ତ ଅସୁବିଧା ହୁଏ ନି।
ହଁ ହଁ
ଆମେ ସବୁ ସୁସ୍ଥିଆ ହେଇଗଲୁଣି ବୋଲି ମେସିନ୍ ଟିକେ ଦରକାର ଲାଇନ୍ ନଥିଲେ ଏଇ ଅସୁବିଧା ହେଉଛି ଆମର ନହେଲେ କୁଅ ପାଖରେ ପାଣି
ଆଉ ତମ ଆଡ଼େ ଏ ବର୍ଷ ଖରା କେମିତି ହେଇଛି।
ଖରା ବଢ଼ିଆ ବଢ଼ିଆ ଲାଗୁଛି ଖରା ହୁଁ ଖରା ତ କେଡ଼େ ସୁଆାଦିଆ ଲାଗିଛି କିଛି କିରେ
ହୁଁ ହୁଁ ଆଉ କଣ ହଉ ମୁଁ ରଖୁଛି ଯାଉଛି ଯିବି ଟିକେ ଝିଅ ଟା କାନ୍ଦିଲାଣି ଶୋଇବବ ତ
ହଉ ହ
ହଁ ହ୍ୟାଲୋ
ହଁ ରଖ ରଖ
ହଁ ତ ମୁଁ କାଟ